ହଁ ଭଗିନୀ କୁହ?
ଆଜ୍ଞା ବ୍ୟସ୍ତ ଅଛନ୍ତି କି?
ନାଇଁ ବ୍ୟସ୍ତ ନାଇଁ ଫାଙ୍କା ଅଛି କୁହ କଣ ଖବର କୁହ?
ଆଉ ଗୋଏ କଥା ବୁଝିବାର୍ ଥିଲା।
କୁଅ ବୁଝେଇଦେବି।
ଆଉ ଏଇ ଯୋଉ ଚାଷୀ ମାନେ ଯୋଉ ଯୋଜନା ଚାଲିଛି ସବୁ ଏଇ ଯୋଉ ଯେମିତି କିି ଆମର ସରକାରଙ୍କ ତରଫରୁ ଯୋଉ ଯୋଜନା ଚାଲିଚ଼ି ସବୁ ପଞ୍ଜିକୃତ କରୁଚ଼ନ୍ତି ଯୋଉ ନାମ ସବୁ
ହଁ।
କିପରି ଭାବରେ କରୁଚନ୍ତି ଆବଶ୍ୟକ ସବୁ ଜିନି ଯେମିତି କି କଁ କଁ ସବୁ କାଗଜ ପତ୍ର ର ଆବଶ୍ୟକତା ରହିଚି?
ନାଁ ମୁଁ ସେ ବିଷୟରେ ତ ମୁଁ କହିପାରିବିନି। ହଉ ବାପାଙ୍କ ଠୁ ବୁଝିକି ମୁଁ ଆପଣଙ୍କୁ ଜଣେଇଦେବି।
ହଉ ତାନେ ଏବେତ ମୁ ଭାବୁଛି ସବୁ ଯୋଉ ଚାଲିଛି ଯେକୌଣସି ଯୋଜନା ହଉ ଚାଷୀଙ୍କର ଯେମିତିକିି ଋ ଋଣ ସୁଧ ମାନେ ଯୋଉ ଛାଡ ହବା ଇଏ ସବୁ ଯାହାବି ଚାଲୁଛି। ଯୋଜନାରେ ପକଉଛନ୍ତି ତୁ କାଳେ
ହୁଁ
ଆମର ବୃଦ୍ଧ ମାନେ ଆସି ମୁ କହିଲି ଆଉ କଣ ଅଛନ୍ତି ଏମିତି କଣ ସଂସ୍ଥାରେ ଅଛନ୍ତି।
ହଁ
ତାଙ୍କୁ ବି ବୁଝିକି ପଚାରିକି ମୁଁ କହିବି ଆଉ ଆପଣ ଯଦି ଆପଣ ସାର୍ କୁ ପଚାରିବେ, ପଚାରି ଜଣେଇବେ ଆଉ।
ହଉ, ଭଉଣୀ ଠିକ ଅଛି ମୁଁ ବୁଝିକି ଜଣେଇଦେବି।
ହଁ, ଆଉ ଦେ ଏ, ହଁ ଖିଆପିଆ ତ ସକାଳରୁ ସରିଲାଣି, ଏବେ ଦଶଟା ବେଳେ ଯୋଉ ଖାଆନ୍ତି ସବୁ ମାନେ ପଖାଳ ହଉ କି ରୁଟି ହଉ।
ଭାବୁଛୁ କଣ ଇଏ ପାଗ ତ ଖରାପ, କଣ ଟିକେ ଖାଇଦବା ଆଉ।
ହଁ।
କୋଉଠି ଅଛନ୍ତି, କାର୍ଯ୍ୟ ଅଛନ୍ତି ନା ଘରେ
ହଁ, ମୁଁ ନାଇଁ ନାଇଁ, ମୁଁ ମୋ କାର୍ଯ୍ୟ କ୍ଷେତ୍ରରେ ଅଛି ଏବେ।
ଆ ହଉ, ତାହେଲେ ଆପଣଙ୍କୁ ପୁରା ଖାଇକି ବୋଧେ ଯାଇଥିବେ ଆଉ।
ହଁ, ମୁଁ ନାଇଁ, ମୁଁ ଆଜି ମାଣ୍ଡିଆ ଜାଉ ଖାଇକି ଆସିଥିଲି, ମୋ ମା ବନେଇଥିଲେ। ସକାଳୁ ବି କଣ ଖାଇ ହବ। ସେଇଟା ବି ଖାଇଲେ ମାଣ୍ଡିଆ ଜାଉଟା ପେଟ ପାଇଁ ବହୁତ ଭଲ। ସେଥିପାଇଁ ମାଣ୍ଡିଆ ଜାଉ ଟିକେ ଖାଇକି ଆସିଛି, ଗଲେ ଯାହା ଘରେ ଖାଇବା ଆଉ।
ହଁ ହଁ ଭଲ, ସେଟା ବି ଭଲ ଏଇ ମାଣ୍ଡିଆ ଟା ବହୁତ ସମୟ ପେଟକୁ ଥଣ୍ଡା କରିଦବ।
ହଁ, ଆଉ ପାମର ଏଇ କାର୍ଯ୍ୟ କ୍ଷେତ୍ର ଯୋଉଠି ମୋର ସେଠି ହୁଁ, ବହୁତ ବଡ ବଡ ଫୁଲ ଗଛ ଦୁଇଟି ହେଇଛି, ମନ୍ଦାର ଗଛ ଗୋଟେ ହେଇଛି। ଗୋଟେ ଟଗର ଗଛ ଏବେ ତ ବର୍ଷା ଋ ତୁ ବହୁତ ବଡ ଫୁଲ ଫୁଟୁଛି ସେଥିରେ, ବହୁତ ମନୋହର ଦେଖାଯାଉ ଛି ସେ ମନୋହର ଦୃଶ୍ୟ।
ହଁ ହଁ, ଯାହା ହେଲେ ବି ସେ ଯୋଉ ଘ ଘରୁ ଏତେ ପ୍ରବେଶ କରିବ, ଯୋଉ ଫୁଲ ଗଛଟା ଦେଖା ଯାଉଥିବ।
ହଁ ଆମ ଘରେ ତ ବହୁତ ଗୁଡେ ଫୁଲ ଗଛ ଅଛି, ହେଲେ ଆମ କାର୍ଯ୍ୟ କ୍ଷେତ୍ର ସାମ୍ନାରେ ଦୁଇଟି ବଡ ବଡ ଗ- ଛ ଅଛି, ଯୋଉଟା ବହୁତ ଭଲ ଲାଗୁଛି, ଦେଖିବା ପାଇଁ ବହୁତ ଭଲ ଲାଗୁଛି।
ଓହୋ, ହଉ ଭଲ। ଫୁଲ ଗଛ ଆଉ ଘର ଫାଙ୍କରେ, ମାନେ ବେଲଗଛର ଆଡେ ବହୁତ ଶୁଭ, ବେଲଗଛ ଅଛି ନା ନାଇଁ?
ନା ବେଲଗଛ ତ ଏଠି ନାଇଁ, ବେଲଗଛ ଆମ ଅ ଘରର ବାଡିରେ ଅଛି। ଯୋଉଠି ବହୁତ ଗୁଡେ ବେଲ ହଉଛି, ବେଲ ପ- ପତ୍ର ବି ବହୁତ ଭଲ ଭଲ ହେଉଛି କିନ୍ତୁ ଆମର ଆମର କଣ କହିଲେ, ସେଇଟା ସେଇ ଗଛଟା ବାର ମାସି ବେଲ ସବୁ ମାସରେ ଆମର ବେଲ ହଉଥିବ, ଆମେ ବି ଏମିତି ଲୋକଙ୍କୁ ବହୁତ ଗୁଡେ ଦେଇ ଦଉ। ଆଉ ଆମେ ବି ବେଲ ପଣା କରିକି ପିଉ। ଆମର ଯୋଉଟା ପଣା ସଂକ୍ରାନ୍ତି ଅଛି, ଆମ ଓଡିଆ ନବବର୍ଷ। ଓଡିଶାର ଆମର ଘରେ ଘରେ ଆମ ସେଇ ନବବର୍ଷ ପାଳନ କରନ୍ତି। ପଣା ସଂକ୍ରାନ୍ତିରେ ସେଇଦିନ ଆମେ ବେଲ ପଣା କରିକି ପିଉ। ଆଗେ ପ୍ରଥମେ ଆମ ଅ ଦେବତାଙ୍କୁ ଯେମିତି ଆମ ଚଉଁରା ରହିଲେ ଘର ସାମ୍ନାରେ ଆମର ସେଠି ଠେକି ବସା ହୁଏ ସେଠି ଆଗେ ଦିଆ ହୁଏ ପଣା କରିକି। ତାପରେ ଆମେ ମାନେ ସେଇ ପଣାକୁ ପିଉ ତା ପୂର୍ବରୁ ତ ଆମେ ବେଲ ଖାଉନାହୁଁ। ଯେହେତୁ ଆମର ଗୋଟେ ପରମ୍ପରା ତା ସ
ପଣା ସଂକ୍ରାନ୍ତିରେ ତମ ଗାଁରେ ପା ଶୁଣିଥିଲି ତମ ଗାଁରେ ଯଜ୍ଞ ହୁଏ ବି ସେଦିନ?
ସେଇଦିନ ଆମ ଗାଁରେ ଆମର ଅଛନ୍ତି ମା ତାରିଣୀ ସେଇଦିନ ତାଙ୍କର ଯଜ୍ଞ ଅନୁଷ୍ଠାନ ହୁଏ।
ତଥାପି କେତେ ବର୍ଷ ପାଳନ ହେଲାଣି ଯଜ୍ଞ?
ତଥାପି ଆମର ତିରିଶ ବର୍ଷ କି ଚାଳିଶ ବର୍ଷ ଉପରେ ଯଜ୍ଞ ହଉଛି ଆଗେ ତ ଛୋଟ ଆକାରରେ ବି ହଉଥିଲା ଏବେ ବହୁତ ବଡ ଆକାରରେ ହଉଛି। ମାଆଙ୍କର ଯଜ୍ଞ।
ହଁ। ହଁ ହଁ ଆଉ ଆମର ଏଇ ଯଜ୍ଞରେ ତ ତମର କଳସ ଯାତ୍ରା ହୁଏ ନା?
ଏବେ ହଁ ଆମର କଳସ ଯାତ୍ରା ହୁଏ ଉଁ। ସେମିତିରେ ତ ଶହେ ଆଠ କଳସ ହୁଏ ଅଧିକ ହୁଏ। ମୁଁ କେବେ ନେଇନି ସେଇ ଟାଇମ ସେଇ ଯୋଉ ସମୟ ଟା ବହୁତୁ ଖରା ଥାଏ ନା ସେଥିପାଇଁ ମୁଁ ନେଇନି କେବେ। ଆମ ଘରେ ମୋ ବଡ ବୋଉ ମୋ ଭଉଣୀ ଆମ ଭାଇ ଏମାନେ ସବୁ ନିଅନ୍ତି। ସକାଳୁ ତ ପୁରା ଉପବାସ ଯାହା ଖାଇବେ କଳସ ଯା
ଉଁ ଜାଣିନି।
ଖାଇବେ ପଣା ପିଇବେ ସେଦିନ ତ ପଣା ହିଁ ପିଅନ୍ତି। ପ୍ରାୟ ଲୋକ।
ହଁ ହଁ ପଣା ଉଣା କୋଉ ପଣା ରେ ଯେ ମାନେ ଏମିତି କିି ବେଲ ପଣା ନା ଆଉ
ନାଇଁ ନାଇଁ ଆମର ବେଲ ପଣା ଦିଆଯାଏ ଯେମତି ବେଲ ବେଲରେ ଯେମତି ନଡିଆ ହ ଫଳ ହେଲା ସେଉ ଅଙ୍ଗରୁ ଅ ରହିଲା ଡ ଆଉ ଛେନା ସେ ସେହିଗୁଡା ସବୁ ପଣା କରାଯାଏ। ଆଉ ତମ ଆଡେ ହୁଏନି କିଛି?
ହଁ ହଁ ଆମର ବି ସବୁ ସେମତି ହୁଏ।
ନାଇଁ ସେ ପଣା ସଂକ୍ରାନ୍ତିରେ ବହୁତ ଆଡେ ତ ହନୁମାନ ଅ ଜୟନ୍ତୀ ବି ହୁଏ ହନୁମାନଙ୍କ ଯଜ୍ଞ ବି ହୁଏ।
ଘି ଭାତ କଣ ସେମିତି ବହୁତ ଆୟୋଜନ ବି କରାଯାଏ ଆଉ ଲୋକମାନେ ତ ଏଇଟା ଆମର ଏଇ ନବବର୍ଷ। ଓଡିଆ ନବବର୍ଷ ତାକୁ ଭଲ ଧୁମ୍ ଧାମ୍ ରେ ପାଳନ କରନ୍ତି ଆଉ।
ହଁ ଆଉ।
ଆଉ ଦିନେ ଛା ଆମ ଆଡେ ଆସିବେ। ତେ ଦେଖିବାକୁ ଯୋଉ ହଉଛି ଯଜ୍ଞ।
ହଁ ଯିବା କେବେ ଯିବା ଏ ବର୍ଷ ତ ଗଲାଣି ଆର ଆର ସୁନରେ ଦେଖିବା ଆଉ।
ଆଉ ଯୋଉ ଇଏ ତମ ହ କଣ ସେଠି ପାଖରେ ଗୋଟେ ଗାଁ ଅଛି ତ ତ ସାଇ ବାବାଙ୍କ ମନ୍ଦିର ବି ଅଛି। ସେଠିକି ବି ହୁଏ ନାଇଁ କି ଆମର ଯୋଉ ପର୍ବ ଏଇ ଯୋଉ ପର୍ବଟା ବି ହୁଏ ସେଇ ଜାଗାରେ। ପାଖା ପାଖରେ ହୁଏ ଆମେ ଶୁଣିଛୁ। ହଉ ସେ ଗାଁ ନାଟା କହିପାରୁନି କିନ୍ତୁ ପାଖରେ ହୁଏ ସେ ଶୁଣୁଛି ଯେ ବାବାଙ୍କ ମନ୍ଦିର ଅଛି। ଆଛ। ଆଉ ସେ ଜାଗାରେ ବି ବହୁତ ଲୋକଙ୍କୁ ଅନ୍ନଦାନ କରାଯାଉଛି।
ହଁ ଆମର ଆମର ପଣ ସଂକ୍ରାନ୍ତିରେ ଯୋଉ ଯଜ୍ଞ ହୁଏ ସେଥିରେ ମଧ୍ୟ ବହୁତ ଲୋକଙ୍କୁ ଖାଇବା ପାଇଁ ଦିଆଯାଏ।
ଓହୋ ଆଉ ଯୋଉ ଯୁ ତାପ ସେ ଗାଁ ପାଖା ପାାଖି ଗୋଟେ ଅଛି ତମ ସେ ପାଖରେ ବ୍ଲକ ବୋଧେ ଆଉ ସେଠି ବି ଗୋଟେ ଅଛି ଅନାଥ ଆଶ୍ରମ ଅଛି ବହୁତ ଲୋକ ଯାଉଛନ୍ତି ସେ ଜାଗାକୁ।
ହଁ ସେ ଅନାଥ ଆଶ୍ରମକୁ ମୋ ଭାଇ ର ଜନ୍ମଦିନ ହେଇଥିଲା ଯୋଉ ଦିନ ସେଦିନ ଆମ ଆମେ ବହୁତ ବିସ୍କୁଟ ହଉ ମିକସଚର ହଉ। ଆମେ ସେଦିନ ଦେଇକି ଆସିଥିଲୁ ଅନାଥ ପିଲା ମନଙ୍କୁ। ଖାତା ବହି ଏମିତି ସବୁଛି ଯାହା ପାରିଲା ଯାହା ଦ୍ଵାରା ଯେତିକି ହେଇପାରିଲା ସେ ସେତିକି ନେଇକି ତାଙ୍କ ଅନାଥ ଆଶ୍ରମରେ ଦାନ କରିକି ଆସନ୍ତି।
ହଁ ସେ ତାଙ୍କୁ ଦବ ନା ଆଉୋ ପିଲାଙ୍କୁ ଦବା କଥା କାରଣ ସେମାନେ ଅନାଥ ନା। ହଁ ତଥାପି ସରକାରଙ୍କର ହୁଁ
ମାନେ ଅନାଥ ମାନେ ତାଙ୍କର କେହି ନା ହେଲେ ବି ତାଙ୍କର ସମସ୍ତେ।
ତ ତଥାପି ବହୁତ ସେଇ ଜାଗାରେ ଯୋଉ ଅଛି ବହୁତ ଲୋକ ବି ଦାନ କରୁଛନ୍ତି ବହୁତ ଲୋକ ସାହାଯ୍ୟ କରୁଛନ୍ତି ତାଙ୍କୁ। ପାଠଢ଼ା କ୍ଷତ୍ରରେ ହେ ଖାଇବା କ୍ଷତ୍ରରୁଉ ପିନ୍ଧିବା କ୍ଷେତରେଉ ବତ ସାହାଯ୍ୟ କରୁଛନ୍ତି ଆଉ ସେଠି କେତେ ତଥ ହି ହବ କୋଡିଏରୁ। କି ତିରିଶ ରୁ ଉର୍ଦ୍ଧ ପିଲା ବି ରହୁଛନ୍ତି ତାଙ୍କର ଖାଇବା ଶୋଇବା।। ବ୍ୟବସ୍ଥା ବି ଭଲ ହୋଇଛି ଭଲ ତାଙ୍କୁ ଭଲ ଘର ବି ଦିଆଯାଇଛି ରହିବା ପାଇଁ।
ହଁ।
ଆଉ ସେଠି ଅଛି ଅଛନ୍ତି ତିନି ଜଣ ଲୋକ ଅଛନ୍ତି ଯେ ତାଙ୍କ। ବୁଜାାବୁଝି କରୁଛନ୍ତି ତାଙ୍କ ପାଇଁ।
ହଁ।
ଜଣେ ସ୍ତ୍ରୀ ଲୋକ ବି ରଖୁଛନ୍ତି ରୋଷେଇ ହଁ ହଁ ସ୍ତ୍ରୀ ଲୋକ ରଖିଛନ୍ତି। ଆଣିକି ରୋଷେଇ ତାଙ୍କୁ ଦିଟା ଦି ସ ଦିଟା କେତେ। ଦି ଓଳି ଖାଇବାକୁ ଦଉଛନ୍ତି ରାନ୍ଧିକି ଦଉଛନ୍ତି।
ଓହୋ ଦିନରେ ରାତିରେ ଦୁଇ ଓଳି ଦଉ
ହଁ। ଯଦି ସକାଳ ଜଳଖିଆ ବି ଆସୁଛି କିଣାଇବେବେଳେ ଆସେ ତାହେଲେ ବୁଲିବ ପ୍ରସ୍ତତ କରାଯାଏ ଆଉ।
ଓହୋ ପ୍ରସ୍ତୁତ କରିକି ଦିଅନ୍ତି ପିଲାମାନଙ୍କୁ ଖାଇବା ପାଇଁ ଆଉ।
ଯାହାର ବି ଦେବ ଏମିତି ବି ହୁଏ ଦିନର ଯୋଉ ରୋଷେଇ ଟା ରଣଜା ରାତିକି ସେଇଆାକୁ ଦେଇଦିଅନ୍ତିୁ।
କରିପାରୁନଥିବେ ଆଉ ସେଇ ସେଇ ବାକୁ ପୁଣି ଖାଇବାକୁ ଦଉଥିବେ ଆଉ।
ହଁ।
ଆଉ ସବୁ କଣ କଉଣ ଭଲ।
ହଁ ସବୁ ସେମିତି ଚାଲିଛି ଆଉ।
ହଉ ସେମିତି ଚାଲିବଟା ଭଲ ଯାହା ଯେମିତି ହଉ ଜୀବନ ତ କଟୁଛି। ବର୍ଷା କଳ ସେମିତି ଭଲ ଅଛି ରାସ୍ତାଘାଟ ଶୁଖିଲା ଅଛି। ପର୍ଷଦ ଆମ ଏତେ
ତି ହେଲାଣି।
ନାଇଁ ମରାମତି କାର୍ଯ୍ୟ ଟା ଏବେ ଚାଲିଛି। ମରମତି ଖର୍ଚ ଏବେ ଚାଲିଚି।
ହଁ।
ବହୁତ କମ ସମୟ ମଧ୍ୟରେ ହେଇଯିବ ହଁ। ଆଉ ଏମିତି ସବୁ। ଗୋଟେ ଗୋଟେ ଦିନ ବିତୁଛି ଆଉ।
ଆପଣଙ୍କ ଗ୍ରାମ ଦେବତି କଉ ପୂଜା କେବେ ଅଛି?
ଗ୍ରାମ ଦେବତୀଙ୍କ ପୂଜା ମାଘ ସପ୍ତମୀ। ଆମର ସେଇଦିନ ରାମ ଦେବନ୍ତି ଆମ ସୁନ୍ଦରେଇ ଅଛନ୍ତି ତାଙ୍କର ଯଜ୍ଞ ହୁଏ।
ତଥାପି ସେଟା ଶୀତ ମାସରେ ପଡେ ନା?
ହଁ ସେଟା ମାଘ ମାସରେ ବଡେ ମାଘ ସପ୍ତମୀ ଯୋଉନ ହୁଏ ସପ୍ତମୀ ତିରେ ପୂଜା ହୁଏ ଆମ ଗ୍ରାମ ଦେବତୀଙ୍କ ଯଜ୍ଞ ହୁଏ।
ହଁ ହଁ ଭଲ ଧୁମଧାମ ତ ସବୁଆଡେ ଶୁଣିଚି ଯେ ତମ ନାଁ ବି ଗାଁ ନାଁ ବି ଶୁଣିଛୁ। ବହୁ ଧୂମଧାମରେ ପାଳନ କରାଯ ଯାଏ ବୋଲି। ଆଜ୍ଞା। ହଁ ଆପଣଙ୍କ କଥା ଶୁଭୁନି, ହଁ ହଁ।
ଫୋନ ରଖନ୍ତୁ ସମୟ ତ ହେଇଗଲାଣି।
ହଉ ରଖୁଛି ପରେ କଥା ହବା ଆଉ।
ହଉ ହଉ।